ହାଲୋ।
ହାଲୋ।
ଆଜ୍ଞା।
ହଁ ମୋ କଥା ଶୁଣିପାରୁସନ୍ତି ତ?
ଆଜ୍ଞା ଆଜ୍ଞା।
ହଁ କଁ କରୁଥିଲେ?
କିଛି ନାହିଁ ବସିଚି ଯିବି ଆଉ ଟିକେ ପାଞ୍ଚ ଦଶ ମିନିଟ୍ ଗଲେ ଦୋକାନ ବାହାରିବି ଆଉ।
ଓହୋ, ଆଉ ଖାଇଥିଲେ କଣ ସକାଳୁ?
ମୁଁ ଖାଇନି ଏପଯ୍ୟନ୍ତ କିଛି। ଖାଇନି ନା ନା ଜଳଖିଆ ଗଲେ କରିବି ଆଉ।
ଅ ହଁ। ଆଉ ଆମେ ମାନେ ମା ବିଷୟରେ ଟିକେ କଥା ହେଇପାରିଆ?
ଆଜ୍ଞା କୁହନ୍ତୁ।
ମାନେ ଗୋଟେ ମା ତା ଛୁଆକୁ ମାନେ ଦେଖ ଛୋଟରୁ ମାନେ ଜନ୍ମ ଦେଲା ବେଳଠୁ ଠୁରୁ ମାନେ ତାକୁ ସେ ଗୋଟେ ମାଟି ପିଣ୍ଡୁଳା ଗୋଟେ ଛୁଆ। ମାନେ ଦେଖ ସେ ମା ମାନେ କେତେ ତାକୁ ଛୋଟ ରୁ କେମିତି ବଡ କରେ।
ଆଜ୍ଞା।
ଯେମିତି କିି ମାନେ ଦେଖ ଜନ୍ମ ବେଳେ ଯୋଉ କଷ୍ଟ। ତାପରେ ବି ସେ ଜନ୍ମ ହେଇ ସାରିଲା ପରେ ବି ଛୁଆ କୁ ମାନେ କ୍ଷୀର ପିଆଠୁ ଖାଇବାଠୁ ତାପ୍ ମାନେ ଛୋଟ ଛୁଆଟେ ରାତା ବି ମା ଗୋଟେ ରାତି ଅନିଦ୍ରା ବି ମା ହୁଏ। ମାନେ ମୋ ଦେହ ଖରାପ ହେଲେ ମେଡିସିନ୍ ଠୁ ଲଗେଇକି ମାନେ ଏମିତି ସବୁ ଜିନିଷ ଗୋଟେ ମା କେତେ ତା ଛୁଆ ପାଇଁ ମାନେ କେତେ ଇଏ କରିକି କେତେ ଦାୟିତ୍ୱ ନିଏ। ବୁଝିପାରୁଚନ୍ତି କି? ମାନେ ସବୁ ମା ମାନେ ଦୁନିଆ ଯୋଉ ଯେତକ ମା ସମସ୍ତେ ତାଙ୍କ ଛୁଆଙ୍କ ପାଇଁ ମାନେ ବହୁତ୍ କଷ୍ଟ କରନ୍ତି। ମାନେ ସେଇଟା ଉଁ ବଡ ହେଲା ପରେ ଛୁଆ ସେଟା ମାଆଙ୍କର ଇଏଟା ବୁଝିପାରୁଛନ୍ତି କି?
ଆଜ୍ଞା। ଦେଖନ୍ତୁ ମା କଣ ନା ମା ମା ତାର କର୍ତ୍ତବ୍ୟ କରିବ୍ କରି ଚାଲିଛି। ସେତେବେଳେ ଗୋଟେ ଛୁଆଟି ପେଟରେ ରହୁଚି ସେବେ ଠାରୁ ଆରମ୍ଭ କରିକି ସେ ଯେପର୍ଯ୍ୟନ୍ତ ତାର ଜୀବନ ଥିଲା ପର୍ଯ୍ୟନ୍ତ ସେ ତା ଛୁଆ ମାନଙ୍କ ପାଇଁ ଏମିତି କି ନିଜ ଦେହ ଖରାପ ଥିଲେ ମଧ୍ୟ ସେ ନିଜ ଛୁଆ ମାନେ ଖାଇବେ କେମିତି ଭଲରେ ପିନ୍ଧିବେ। ଏମିତିକି ତାଙ୍କର ସବୁ ଇଚ୍ଛା ଅଭିଳାଷକୁ ପୂରଣ କରିଆକୁ ସେ ନିଜର ଜୀବନକୁ ବି ଯଦି ଦବାକୁ ପଡିବ ନା ସେ ସେଥିରେ ବି ପଛଉନି। କିନ୍ତୁ ଆଜି କାଲିର ଯୋଉ ପୁଅ ବୋଉ ପୁଅ ଝିଅ ମାନେ ସେମାନେ ନିଜସ୍ ସ୍ୱାର୍ଥ ପାଇଁ ମା କୁ ବଳି ପକେଇ ଦଉଚନ୍ତି ମା ଶବ୍ଦଟା ମା ହଉଚି ମମତା। ମା ହଉଚି ସ୍ନେହମୟୀ ମା ହଉଚି କଁ କହିଲ ଯଦି ନିଜେ ନ ଖାଇ ବିି ଥିବ। ଆପଣଙ୍କୁ ଖାଇବା ଦିଏ ହଁ ନା ନାଇଁ, କିନ୍ତୁ କଣ କହିଲ? କିନ୍ତୁ ଆଜିକାଲିରେ ପିଲାମାନେ ସେଇଟା ବୁଝିବାକୁ ନାରାଜ୍। ଯେ ଘରକୁ ଯେତେବେଳେ ସ୍ତ୍ରୀ ଆଉ ଆସୁଛି। ମା ମା ଅଲୋଡା ହେଇପଡୁଚି ବୁଝିଚନ୍ତି ନା।
ହଁ, ଏଇଟା ଠିକ୍ କଥା କହିଲେ ହଁ।